ସ୍କାର୍ ଗଣ କଣ୍ ଖବର୍ କୁହ?
ବନ୍ଧୁ ଆଉ କଁ କରୁଚନ୍ତି?
ଏଇ ହେଲା ବସିଥିଲି ଆଉ କଣ କରିମି କହୁନୁ ଏ ଗୋଟେ ମାମୁଁ ପୁଅଟେ ଆସିଥିଲା ତ ତା ସାଙ୍ଗେ କଥା ହଉଥିଲି।
ଓ ବନ୍ଧୁ ଭଲ ଆଉ। ଆଉ ବନ୍ଧୁ ଜାଣିଚନି ନା। ମୁଁ ଯାଇଥିଲି ବନ୍ଧୁ ବୁଲିବା ପାଇଁ।
କୁଆଡ଼େ?
ହଁ, ହଁ ପୁରୀ ପଞ୍ଚଲିଙ୍ଗେଶ୍ଵର।
ଓହୋ ପୁରୀ ପଞ୍ଚଲିଙ୍ଗେଶ୍ୱର ଆରେ ମାନେ ଏତେ ସେ ଗୋ ଟେ ହଉ ଗୋଟେ ଦିନ ଭିତରେ ଦିଟାଙ୍କ କମ୍ପ୍ଲିଟ ହେଇଗଲା?
ହଁ ବନ୍ଧୁ ଶେଷ କରିଦେଲୁ ଦୁଇଟି ଜିଙ୍କ।
ଏ ବୁଲୁଥିଲ ନା ରକେଟ୍ ଭଳିଆ ଉଡ଼ୁଥିଲ?
ବନ୍ଧୁ ବୁଲୁଥିଲୁ ଆଉ।
ଚାଲୁ ଚାଲୁ ସଂସ୍ଥା ଚାଲୁ।
ପୁରୀ ତ ଯାଇଥିଲୁ। ଆଉ ପୁରୀରେ କଣ ହେଲା ଶୁଣିବେ ବନ୍ଧୁ?
ହଁ କହୁନାହାନ୍ତି ମୁଁ ରେଡ଼ି ଅଛି।
ହଁ ବନ୍ଧୁ ଶୁଣନ୍ତୁ ବନ୍ଧୁ। ବନ୍ଧୁ ଆମେ ଗଲୁ
ହୁଁ।
ପ୍ରଥମେ ଆମେ ରଥ ଖଳାରେ ନମସ୍କାର କଲୁ ରଥ ଖଳା କୁ। କାରଣ ଏବେ ଆସିଗଲାଣି ନା ଗୁଣ୍ଡିଚା। ଆଉ ରଥ ଜୋରସୋର ରେ ଚାଲିଛି କାମ।
ହଁ।
ଆଉ ତ ଆପଣ ଜାଣିଚନ୍ତି ଶୁଭ ଦିଆ ହୁଏ ରଥର। ଜାଣିଛନ୍ତି ନା ଅକ୍ଷୟ ତୃତୀୟାରେରେ।
ନିଶ୍ଚିତ ନିଶ୍ଚିତ ଦିଆ ସରିଛି ସେଟା।
ହଁ ଦିଆ ସରିଛି ଏବେ ଚାଲିଛି କାମ ଆଉ ଜଗନ୍ନାଥଙ୍କ ରଥ ବିଷୟରେ କିଛି ଜାଣିଛନ୍ତି ନା କଇବି?
ନିଶ୍ଚିତ ଭଲ ଭାବରେ ପୁରା ଜାଣିଛି।
ଆଉ ତଥାପି ଟିକେ ଶୁଣନ୍ତୁ ମୋ ଠାରୁ।
ହଁ କହୁନାହାନ୍ତି।
ଆଉ ଜାଣିଥିବେ ତ ଜଗନ୍ନାଥଙ୍କ ରଥ ଷୋଳଟି ଚକ ବିଶିଷ୍ଟ।
ହଁ।
କାରଣ ସେ କୋଟି ମଉଡ ମଣି। ବଡ଼ ସାଆନ୍ତ। କଳା ଠାକୁର ସିଏ। ଆଉ ସେଇଥିପାଇଁ ତାଙ୍କର ସବୁଠାରୁ ଅଧିକ ଚକ ବିଶିଷ୍ଟ। ଆଉ ତ ଜାଣିଥିବେ ଆପଣଙ୍କ ତାଙ୍କର ରଥ ର ନାଁ ନନ୍ଦିଘୋଷ ରଥ ଆଉ।
ହଁ।
ଆଉ ବଜରଙ୍ଗବାଲି ତ ତାଙ୍କ ଧ୍ୱଜରେ ସବୁବେଳେ ଅବତୀଣମାନ।
ହଁ।
ଆଉ ବଜରଙ୍ଗ ବାଲି ନ ରହିଲେ ଚାଲିବନି ରଥ।
ନା।
ଜାଣିଥିବେ ଆଉ ବଳ ଦେବଙ୍କ ରଥର ନାଁ ତ ଆପଣ ଜାଣିଥିବେ ଭଲ ଭାବେ ତାଳ ଧ୍ୱଜ ରଥ ଆଉ।
ତାଳଧ୍ୱଜ।
ହଁ ବନ୍ଧୁ।
ହଁ।
ଆଉ ତ ସିଏ ଚଉଦଟି ଚକ ବିଶିଷ୍ଟ।
ହଁ।
ବୁଝିଲେ ବନ୍ଧୁ?
ଆଜ୍ଞା।
ଆଉ ତାର ସୁଭଦ୍ରା ଆଉ ତାଙ୍କ ଭଉଣୀ ତ ଜାଣିଥିବେ ଆପଣ ଆଉ?
ହୁଁ, ଦର୍ପଦଳନ।
ଦର୍ପଦଳନ ନହେଲେ ଦେବଦଳନ।
ହୁଁ ଦର୍ପଦଳନ ହଁ।
ଆଉ ସିଏ ହଉଛି ବାରଟି ଚକ ବିଶିଷ୍ଟ, ସବୁଠାରୁ ଛୋଟ ରଥ। ଦି ଭାଇ କଡରେ ରୁହନ୍ତି ଜାଣିଛନ୍ତି ତ ଆଉ, ସିଏ ମଝିରେ ରୁହନ୍ତି ଆଉ। ଆଉ ତାଙ୍କ ରଥରେ ତ ଅବଶିଷ୍ଟ ମାନ ଅ ସୁଦର୍ଶନ। ଯିଏକି ଜଗନ୍ନାଥଙ୍କ ପାଖରେ ରୁହନ୍ତି ମନ୍ଦିରରେ।
ହଁ।
ଆଉ ସିଏ କେବଳ ସେଠି ରୁହନ୍ତି, କାହିଁନା ସିଏ ସୁରକ୍ଷା ଦିଅନ୍ତି ମାଙ୍କୁ।
ହୁଁ।
ଆଉ ଆଉ ରଥର ତ ଉଚ୍ଚତା ଜାଣିଥିବେ, ଜଗନ୍ନାଥ ରଥର ଉଚ୍ଚତା ପଇଁଚାଳିଶ ଫୁଟ
ହୁଁ।
ଆଉ ବଳଦେବଙ୍କର ରଥର ଉଚ୍ଚତା ଚଉରାଳିଶ ଫୁଟ ଆଉ ମା ସୁଭଦ୍ରାଙ୍କ ରଥର ତେୟାଳିଶ ଫୁଟ ଉଚ୍ଚତା। ଆଉ ଆମ ବଡ ଠାକୁରଙ୍କ ରଥର ତ ଜାଣିଥିବେ ପତାକା ଆଉ ତାଙ୍କ ରଙ୍ଗ କଣ?
ରଥରେ ପତକାରେ ରଥରେ ପତାକା ଜମା ଲାଗେ ନାହିଁ ହେଲା।
ରଥରେ ପତକା ଲାଗେ। ଲାଗେ, ତ ଆପଣ ଯେ ତମେ ଜାଣିନାହଁ। ଲାଗେ, କାରଣ ବଜରଙ୍ଗବାଲି ସେଥିରେ ରୁ-ରୁହନ୍ତି।
ଆରେ ରଥରେ ମୁଁ, ମୁଁ ତ ଏତେ ବର୍ଷ ହେଲା ରଥ ଦେଖୁଛି କାଇଁ କୌଣସି ରଥରେ ତ ପତକା
ଆପଣ ଆପଣ ଜାଣିନାହାଁନ୍ତି ଜାଣନ୍ତୁ।
ଆରେ ଜାଣନ୍ତୁ ଠିକ ଯେ ବଟ ନାହିଁ ନାଇଁ
ଆଉ ଆଉ ଶୁଣନ୍ତୁ ଆଉ କଣ କହୁଛି, ସେଇ କଥାକୁ ଛାଡନ୍ତୁ ଏଠି ଆଉ କହୁଛି ଶୁଣନ୍ତୁ। ଆଉ ଜଗନ୍ନାଥଙ୍କ କପଡା ତ ଆପଣ ଜାଣି ଥିବେ ହଳଦୀ ଓ ନାଲ ଲାଲ କପଡ଼ା ଆଉ ସୁବଧ ଭଦ୍ରାଙ୍କ ମା ସୁଭଦ୍ରାଙ୍କ ରଥର କପଡ଼ା ତ ନାଲି ଏବଂ କଳା ଜାଣିଥିବେ। ଆଉ ବଳଭଦ୍ରଙ୍କର ତ ସବୁଜ ଆଉ ଜାଣିଥିବେ ଆପଣ ଆଉ ଭଲସେ ସେଟା ଆଉ। ଆଉ ବଢିଆ ସେ ଦେଖା ହେଲା ଠାକୁରଙ୍କୁ, ବଡ ଠାକୁରଙ୍କୁ ବଢିଆ ସେ ଦର୍ଶନ କଲୁ
ହୁଁ।
ବୁଝିଲେ, ଆଉ ହ ଉଚି ଭଲ ଲୋମ ଟାଙ୍କୁରି ଉଠିଲା, ଯେତେବେଳେ ଦର୍ଶନ କଲୁ କଳା ଠାକୁରଙ୍କୁ। ବୁଝିଲେ?
ହଁ।
ଲୋମଟାଙ୍କୁରା ବୁ ଯେମିତି ଉଠିଲା। ଆଉ ପବିତ୍ର ମନରେ ଯାଇଥିଲୁ ବୋଲି କିଛି ଅସୁବିଧା ହେଲାନି। ଭଲରେ ଭଲରେ ଦର୍ଶନ କଲୁ ଆସିଲୁ।
ହୁଁ।
ଭଗବାନ ପାଖକୁ ଗଲେ ଯେମିତି ହେଲେ ମନ ପବିତ୍ର ରଖିବାକୁ ପଡିବ।
ନିଶ୍ଚିତ।
ହିଂସା କ୍ରୋଧ ମନୋଭାବ ଏଇ ସବୁ ଛାଡିବାକୁ ପଡିବ ଯଦି ଭଲରେ ରହିବାକୁ ହବ। ଦର୍ଶନ କରିବାକୁ ହବ କାରଣ ସିଏ ହୋଉଚି କଳା ଠାକୁର ସବୁ ବୁଝିପାରନ୍ତି। ତମ ମନରେ ଯାହାବି ଅଛି ବୁଝିଲ।
ହଁ।
ଆଉ ବନ୍ଧୁ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି ବନ୍ଧୁ।
ପୁରା ଭଲ ଅଛନ୍ତି।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ଫ୍ୟାମିଲି ଅଛନ୍ତି।
କିଏ କିଏ ପଚାରୁଚି ବନ୍ଧୁ।
ମୋ ମା ଅଛନ୍ତି ମୋ ଅଜା ଅଛନ୍ତି ବର୍ତ୍ତମାନ।
ଓ ହୋ ବନ୍ଧୁ ଆପଣ ତାହେଲେ ଛୋଟ ପରିବାର ଆଉ। ଆଉ ଆମର ତ ବୋହୁତ ବଡ ପରିବାର ଆଉ ଜାଣିଥିବେ ଆଉ। ଆମର ମୋ ବାପା ଅଛନ୍ତି ମୋ ମା ଅଛନ୍ତି ମୋ ଦିଦି ଅଛି ଆଉ ମୁଁ ଅଛି। ଆଉ ମୋ ମଝିଆ ବାପା, ମଝିଆ ମା ଆଉ ମୋ ମଝିଆ ଦାଦା, ମଝିଆ ଖୁଡି। ଆଉ ତାଙ୍କର ଗୋଟେ ଝିଅ ଆଉ ମୋ ସାନ ଦାଦା ସାନ ଖୋଡି। ବାପାଙ୍କର ତ ତିନି ଭାଇ ଆଉ।
ହଁ, ହଁ।
ଆଉ ସାନ ଦାଦା ଖୋଡି ଆଉ ତାଙ୍କର ଗୋଟେ ସାନ ପୁଅ ଆଉ।
ହଁ।
ଆଉ ମୋ ପିଇସି ଦୁଇ ଜଣ ବାହା ହେଇଯାଇଛନ୍ତି, ସିଏ ମୋ ବାପାଙ୍କ ଠାରୁ ବୋହୁତ ବଡ। ବଡ ପିଇସି ଯିଏ ଆଉ ସାନ ମଝିଆ ପିସ୍ ତ ତାପରେ ତାପରେ ମୋ ବାପା ଆଉ ବାପା ତ ସାନ ଆଉ। ଦି ଜଣ ମାତ୍ର।
ହଁ। ଆଉ କଣ ଖାଇଥିଲ ଆଜି?
ହଁ ବନ୍ଧୁ କଣ କରିବା ସକାଳୁ ଉଠିଲୁ କାଲି ଯାଇଥିଲୁ ଆସିକି ପହଞ୍ଚିଲୁ କାଲି ରାତି ରେ ମନ୍ଦିରରୁ ଦର୍ଶନ କରି।
ଆଚ୍ଛା।
ଆଉ ଆଜି ସକାଳୁ ଉଠିଲି। ଟିକେ ମୋର ସବୁଦିନିଆ କାମ ବ୍ୟାୟାମ କଲି ଟିକେ ଦୌଡା ଦୌଡି କଲି। ତାପରେ ଟିକେ ବାସି ପାଣି ପିଇଲି।
ଆଚ୍ଛା।
କାରଣ ସିଏ ମନ ପବିତ୍ର ଆତ୍ମା ଶାନ୍ତି ସବୁ ହୁଏ।
ସର୍ବସିଦ୍ଧି।
ଆଉ ବନ୍ଧୁ ତ ଜାଣିଚନ୍ତି ଆଉ। ଏଇତ ସବୁ କଥା ଆଉ।
ଆଉ ଆଜି ଖରାବେଳେ କଣ ଖିଆ ହେଇଥିଲା?
ଆଉ ବନ୍ଧୁ ଖରା ବେଳେ ଆଜି ଖିଆ ହେଇଥିଲା ଅନ୍ନ ଡାଲମା, ବିଲ ଭେଣ୍ଡି ଖଟା ଆଉ ପୋଇ ଆଳୁ ତରକାରୀ।
ହୁଁ।
ଆଉ ଶାଗ ଭଜା। ଆଉ ଆମ୍ବ ଏଇତ ଆଉ ଆଉ ବନ୍ଧୁ ଆପଣ।
ଆମର ପଖାଳ।
ଓହୋ ପଖାଳ ଆଉ ବାଦାମ ଚୁରା ଟିକେ ହେଇଥିଲା ଆହୁରି ବଢିଆ ଆଉ।
ବଦାମ ଚୁରା ଆଉ ଆଳୁ ଭଜା ଆଉ ବାସ୍ ଏତିକି। ଆ ଏଇ ସନ୍ଧ୍ୟାବେଳେ ଯାଇଥିଲି ଟିକେ। ନେଇ ଆସଥିଲି ଗୁପଚୁପ ଟିକେ ନେଇ ଆସିଥିଲି ଖାଇଦେଇକି ଏ ର ରହିଲି ଆଉ।
ଆଉ ବନ୍ଧୁ ତ ଆଉ ଆପଣ ବଢିଆ ଜିନିଷ ଖାଉଚନ୍ତି ଆଉ।
ସେଇଆ।
ଆଉ ବନ୍ଧୁ ଆପଣଙ୍କର ତ ରଜ ଆଉ।
ଆ ରଜ କଣ ଏବେ ରଜ ପ୍ଲାନ୍ ତ କରିଚି ଚାଲୁନ ଗୋଟେ କୁଆଡେ ବୁଲିିବାକୁ ଯିବା।
ଆଉ ବନ୍ଧୁ ବଢିଆ ଆଉ ଆଉ କଣ କହିବି ବନ୍ଧୁ ହୋଉ। ଆଉ ଆପଣଙ୍କ ତ ବଢିଆ ଚାଲିଚି ଆଉ ଖାଦ୍ୟ ଆଉ।
ଆଖପାଖ ଚାଲୁନ ଯିବ ବୁଲିବାକୁ।
ଆଉ ବନ୍ଧୁ ଭଲ ଆଉ।
ମୁଁ କହିଲି ଚାଲ ଅଛନ୍ତି କେତେଜଣ ସାଙ୍ଗ। ସେମାନେ ସବୁ ଚାଲୁନ ବୁଲିିବା ଯିବା। ଆ ଭଲତ ଅଛି ଆଉ ମଶାଗୁଡ଼ା ତ ତ୍ରାହି ଦୋଉନାହାନ୍ତି ଆଉ।
ଆଉ।
ଆଉ କଣ?
ଆଉ ସବୁ ତୁ ଆପଣଙ୍କ ଘରେ ଭଲ ତ ଆଉ, ଆଉ କଣ କହିବି? ସର୍ବେ ଭବନ୍ତୁ ସୁଖିନଃ।
ହଁ।
ଜାଣିଥିବେ ଶୁଣିଥିବେ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ବା ଭବେତ୍।
ବାସ୍ ବାସ୍ ବୋହୁତ ବଢ଼ିଆ।
ସମସ୍ତେ ଖୁସି ରହିଲେ ଆମେ ବି ଖୁସି ଆମେ ଡାକୁଚୁ ଭ ଭଗବାନଙ୍କୁ ସମସ୍ତେ ଖୁସିରେ ରୁହନ୍ତୁ।
ବାସ୍
ସମସ୍ତଙ୍କ ଭବିଷ୍ୟତ ଭଗବାନ ଉଜ୍ବଳ କରନ୍ତୁ।
ହୁଁ।
ନା ବନ୍ଧୁ କଣ ଖରାପ କହିଲି ଆଉ ବନ୍ଧୁ ସନ୍ଧ୍ୟାବେଳେ ଟିକେ ବର୍ଷା ହେଇଥିଲା ଆମ ଆଡ଼େ ଆପଣଙ୍କ ଆଡ଼େ ହେଇଥିଲା ନା?
ଉଁ ୱ ଭଲହେଇଚି ବର୍ଷା ହେଇଚି ଥଣ୍ଡା ଲାଗୁଚି।
ଆଉ ବନ୍ଧୁ ବର୍ଷା ତ ଜାଣିଥିବେ ଟକଟକିଆ ଖାଦ୍ୟ ଖାଇବାକୁ ପସନ୍ଦ। ସମନ୍ତଙ୍କୁ ଆଉ ବନ୍ଧୁ ସକାଳେ ସନ୍ଧ୍ୟାବେଳେ ଟିକେ ମୁଁ ଚାଲିଯାଇଥିଲି ବାହାରକୁ।
ଆଚ୍ଛା।
ଟିକିଏ ପକୁଡି ସିଙ୍ଗଡା ବରା ଆଳୁ କଷା ଏଇସବୁ ହେଇଯାଇଥିଲା ଟି ଆଉ ରାତିରେ ତ ରୁଟି ଡାଲମା ଆଉ। ଖାଇବା ଆଉ ଆଉ ବନ୍ଧୁ ଆପଣ ସନ୍ଧ୍ୟାବେଳେ କଣ କରିଥିଲେ ନା ଜଳିକିଆ?
ବା ଗୁପଚୁପ୍। ଗୁପଚପ୍ ପା ଉଁ। ନା ନା ପୁରା ସଠିକ୍ କଥା କହିଚନ୍ତି।
ଆଉ ବନ୍ଧୁ ଉ ମାମା କରିଥିଲେ ଆଉ ନା।
ଗୁପଚୁପ୍ ପା ଗୁପଚୁପ ଦୋକାନରୁ କିଣି ଆଣିକି ଖାଇଥିଲୁ ଆଉ। ନା ନା ମାନେ ଦୋ ଦୋକାନର ପୁରା ଚାଟ ଟାଇପର ଅର୍ଡର ଦେଇକି ଆଉ। ଅର୍ଡ଼ର ଦେଇକି ଆଣିଥିଲି ଖାଇଛୁ ଆଉ।
ଆଉ ବନ୍ଧୁ ସମସ୍ତେ ଭଲ ତ ଘରେ? ଆଉ ବନ୍ଧୁ ଆମ ଆଡେ କେବେ ଆସୁନାହାନ୍ତି।
ଆ ତମେ ସମୟ ଦେଲେ ସିନା ତମେ ସମୟ ଦେଲେ ସିନା।
ଙ୍କୁ ଆସନ୍ତୁ ଆପଣ କେ
ବେସ୍ତରେ ଅଛ, ତମେ କୁଆଡ଼େ ପଳଉଚ ଖେଳିବାକୁ କେ ଆଉ ସେଇତ କଥା।
ଆଉ ବନ୍ଧୁ, ଆସନ୍ତୁ କେବେ ଫୋନ୍‌ କରିକି ମତେ।
ନିଶ୍ଚିତ ଯିବା, କାଲିି ବାଡ଼କୁ ଯିବା।
ଆସନ୍ତୁ ବାଦାମ୍ ରଖ୍ଚି ଆପଣ ଟିକେ ନେଇ ଯିବେ, ଆମ୍ବ ଟିକେ ରଖ୍ଚି ଆପଣ ନେଇ ଯିବେ ଆସିକି।
ହଁ
ଆଉ ବନ୍ଧୁ, ଆପଣଙ୍କୁ କେବେ ଠାରୁ ଦେଖିନି। ବନ୍ଧୁ ମିଳନ ଗୋ କରିବା, ସମସ୍ତେ ଆସିବେ
କାଇଁ ସେ ବନ୍ଧୁ ମିଳନ ଦିନ, ବନ୍ଧୁ ମିଳନ ଦିନ ଆଉ ଲାଣି। ବର୍ତ୍ତମାନେ ସ୍ମାର୍ଟ ମୋବାଇଲ୍‌ ଯୁଗ।
ଆମର ବନ୍ଧୁ ମିଳନ କର୍ଦବା, ଆମେ ସବୁ ଦେଖାହବା।
ବିଗତ ଆମର ଆମର ସ୍କୁଲ୍‌ ବନ୍ଧୁ ମିଳନ ହେଲା। କେତେ ଥାଉଜେଣ୍ଟ୍ ଏଇଟିନ୍‌ରେ ଆମର ଛ କେତେ ଦୁଇ ହଜାର୍ ଅଠର ପାସ୍‌ ଆଉଟ୍ ହେଲେ ମୋର ଜାଣିକି କେତେ? ସାତ ବର୍ଷ ପରେ ଛଅ ବ ପରେ ଆମର ହେଇଛି।
ବନ୍ଧୁ କିଛି କିଛି ନାହିଁ, ଫେର୍ ହବ ବନ୍ଧୁ।
ଫୁଣି ଆମର ଷ୍ଟ୍ରେନ୍‌ଥ୍ ହଉଚି ୱାନ୍ ଫିଫ୍ଟି ତ୍ର ଆସିଥିଲେ ଫିପ୍ଟି ହଁ ହଁ। ଆମର ଆସିଥିଲେ ମାତ୍ର ଫିପ୍ଟି। ତ ଭାବେ କଉ ହି
ବନ୍ଧୁ କିଛି ନାହିଁ, ମୁଁ ମିଶେଇବି ବନ୍ଧୁ। କିଛି ଆପଣ ଚିନ୍ତା କରନ୍ତୁନି। ସିଏ ଫେରେ ସୁନାର ଆସିବ ସମୟ। ଫେର୍ ସମସ୍ତେ ମିଶିବା, ଫେରେ ଗୋଟେ ଆୟୋଜନ କରିବା। ଫେରେ ମଜାମସ୍ତି କରିବା। ବନ୍ଧୁ ଅପେକ୍ଷା କରନ୍ତୁ ଭଗବାନ୍‌ ଅଛନ୍ତି। ଭଗବାନଙ୍କ ଉପରେ ଭରସା ଆପଣ ନାହିଁ ବନ୍ଧୁ, କ କରିବା? ସେଇ ସାହା ଭରସା ଆମର, ତାଙ୍କୁ ଭରସା କଲେ ସେ ସବୁ କରେଇ ଦେବେ। ବନ୍ଧୁ ଖାଲି ରୁହନ୍ତୁ ଆପଣ ଆଉ କିଛି ଦିନ। ନା ଙ୍କ କହୁଚନ୍ତି ବନ୍ଧୁ? ଆଉ ବନ୍ଧୁ ଯାଆନ୍ତୁ, ଖାଇ ପିଇକି ଶୋଇବେ। ସମସ୍ତେ ଖୁସିରେ ରୁହନ୍ତୁ ବନ୍ଧୁ।
ହଁ
ସମସ୍ତେ ଭଲରେ ରଇଲେ ସବୁ ଭଲ।
ଆଉ ଖାସ୍ ସେଇ ବନ୍ଧୁ ସେଇ କଲେଜ୍‌ ଫିସ୍ ଟା ଆସନ୍ତା କି? ସେଇ କଲେଜ